ହାଲୋ।
ହଁ।
ତମ ନେଟୱାର୍କ ଆସୁନେଇଁ କି?
ନାଇଁ ମୋର୍ ତ ଅଛି ନେଟୱାର୍କ, ଆମର ୱାଇଫାଇ ସହିତ
କଣ କଟିଗଲା।
ହଁ ମନକୁ କଟିଗଲା, ମୁଁ ବି ହାଲୋ-ହାଲୋ କହୁଚି ମୋର ବି ଅଛି ଫୁଲୁ। ମୋ କଥା ଶୁଭୁଚି ନା ଶୁଭୁନି?
ମୋ କଥାଟା ତମୁକୁ ଠିକ୍ ରେ ଶୁଭୁଚି ନା ଶୁ
ହଁ-ହଁ ଶୁଭୁଚି।
ଆଉ ରୋଷେଇ କଣ ଆଜି କଣ ଆଜି କଣ ରୋଷେଇ?
ରାତିରେ ଆମର ତଡକା କୁ ରୁଟି ହବ। ଆଉ ଯାହେଲେ ଟିକେ ଭଜା ଦେଖିଆ କରିବୁ ଆଉ ତଡକା ଜଣେ ଦି ଜଣ ଖାଉନାହାନ୍ତି। ଦେଖିଆ କଣ ଟିକେ ଆଉ।
ଭଜା। ଆମର ଏ ସିମେଇଁ ଘରେ ସିମେଇଁ ଟିକେ ଅଳ୍ପ ସିମେଇଁ ଅଛି ତ କାଇଁ ରଖିବୁ କରିଦେ ଆଜି ସିମେଇଁ। ପରଟା
ଓହୋ କେତେ ଜଣ ତମେ ରହୁଚ, ମାନେ ଘରେ
ଆମେ ଦି ଜଣ ଫ୍ୟାମିଲି ରହୁଚୁ ଆଉ, ଆମ ଛୁଆଟା ଆଉ। ମୋ ଭଞ୍ଜା ହେରୀକା ଥିଲେ ସେ ପଳେଇଚନ୍ତି, ସିଏ ସିମେଇଁ ଖାଇବେ ମୁଁ ସେ ମିଠି-ପିଠା ଜିନିଷ। ମୋର ଏଯୋଉ ଭଜା ଟିକେ
ଓହୋ, ତାଙ୍କୁ ସିମେଇଁ ଦେଇଦବ ଆଉ।
ହଁ, ସିଏ ତାଙ୍କର ସିମେଇଁ-ଫିମେଇଁ ଭଲ୍ ପାଆନ୍ତି। ଏ ଭଞ୍ଜା ଥିଲେ ସେ ଆଣିଥିଲେ, ଆମର ସିମେଇଁ-ଫିମେଇଁ ସେ ଖାଆନ୍ତିନି। ଏ ଅଛି ବୋଲି ନଷ୍ଟ ହବ ନା, କଣ କହିଲ?
ମୁଁ କହିଲି ପୁଅ କଣ ଖାଇବ?
ପୁଅ ରୁଟି ଯେ ଦେମି ମେରି ବିସ୍କୁଟ୍।
ହୁଁ ହୁଁ।
ସିଏ କେତେ ଖାଇବ ଫାଳେ ଏଇ ଟିକେ ହେଲା ଖାଇଛି ଆଜି ଉଠିକି ସାଢେ ତିନିଟା ବେଳେ ଭାତ। ଆଉ ସେ ଖାଇବ ନଖାଇବ ଫାଳେ ରୁଟି ଗୋଟେ ଫାଳେ ମେରି ବିସ୍କୁଟ୍ ଗୋଟେ ମିଶେଇଦେଲେ ସେ ଖାଇଦବ।
ହୁଁ ହୁଁ ଆଉ କଣ ଆଜି। ଦିନରେ କଣ ରେନେ କଣ କେମିତି କଲ ରୋଷେଇ ବାସ କଣ କରିଥିଲ?
ଆଜି ଡାଲି ଡାଲି ଆଜି ପ୍ଲେନ ଡାଲି କରିଦେଇଥିଲୁ ଭଜା ଆଉ କଣ ବଡିଚୁରା। ଏଇଆ କରିଦେଇଥିଲୁ ଆଉ ଶନିବାର ଟାରେ କଣ ଖାଇବି।
ଓହୋ ଆଜି ଆମର ତ ଜଲ୍ଦି ରୋଷେଇ ହେଇଯାଇଛି। ମାର୍କେଟ ଯିବୁ ବୋଲି ଯାଇଥିଲୁ। ସେଇ ଯାଇ ଜଲ୍ଦି ରୋଷେଇ ସାରିଦେଇ ଯାଇଥିଲୁ ଭାରି।
ହ
କରିପାରେ।
ଏବେ ଶନିବାରେ, ଗୁରୁବାରେ, ସୋମବାରେ, ମଙ୍ଗଳବାରେ ଏଇଗୁରା ଚିନ୍ତା ପା ଖାଇଆ। ନା ବୁଧବାରେ, ଗୁରୁ, ରବିବାରେ, ଶୁକ୍ରବାରେ ଏ ଚିନ୍ତା ନାହିଁ।
ହଁ ଯାହାହେଲେ। ଜାଣିଛ ଯାହା ସ ଭାତ ସହିତ ଯାହା ହେଲେ ଟିକେ ଆଇଁଷ ହବ ବାଧ୍ୟ। ହୁଁ। ନାଇଁ ଓଷା ବାର କଣ କର?
ମୁଁ ସବୁ ଓଷା କରେ, ଏଇଖିଣା ଜନ୍ମାଷ୍ଟମୀ ରେ ଯେଉଁ ରାତ୍। ରାତିରେ ଯୋଉଟା ସେଟା ମୁଁ ଆମର ଠାକୁର ପାଖର କରନ୍ତିନି କେଇ। ତାପରେ ଆମ ଶାଶୁୁ ଘର ଗାଁରେ କେହି ବି କରନ୍ତିନି ଏଇଟା ବାପ ଘରେ ସମିତେ କରନ୍ତି ଶାଶୁୁର ଗାଁରେ କେହି କରନ୍ତିନି। ଆଉ ସେଟା ମୁଁ ଟିକେ କରେନି ଆଉ ନହେଲେ ସବୁ ଓଷାଗୁରା କରେ।
ଓହୋ ତାହେଲେ ଭଲ ସବୁ ରୋଷେଇ ଓଷା ବାର କରୁଛ ଆଉ।
ହଁ ମୋର ସବୁ ଓଷା କରେ ଶନି ଓଷା, ବଡ ଓଷା, କାର୍ତ୍ତିକ ପୂର୍ଣ୍ଣେଇ, ଦ୍ଵିତୀୟ ଓଷା। ଦ୍ୱିତୀୟ ଓଷା କରୁଥୁନି ଏଇ ପୁଅ ହେଲା ସମସ୍ତେ ଦେହ ରହିଲା ମନା କଲେ। ରଖିଲେ ଆଉ କରନ୍ତି ନାହିଁ। ଓପାସ ରୁହନ୍ତିନି ଆଉ ଦିତିଆ ଓଷା ଟା ଛାଡିଦେଲି ଠାକୁରଙ୍କୁ ଜୁଆର ହେଇକି।
ଉୁଁ ହୁଁ। ନାଇଁ ମୁଁ ମୁଁ କରେ ଓଷା ଯେ ଯୋଉଟା। ମାନେ ମତେ ଭଲ ଲାଗେ ଆଉ ଗୋଟେ ଗୋଟେ ଗୋଟେ ମୋ ଶାଶୁ ଘରେ ଏମତି କରନ୍ତି ସବୁ। ଯୋଉ ଯୋଉ ଓଷା ମୋ ଶାଶୁ କରନ୍ତି। ସେଇ ସେଇ ଓଷା କରେ ଆଉ ଏମିତିରେ ମୁଁ ଯୋଉ ଶିବ ଠାକୁରଙ୍କର। ସବୁ ଓଷା ଟା କରେ। ଯୋଉ ମନେକର ଜାଗର ହଉ।
ଆଉ ମନରେ ପଇଲେ ଆଇଁଷ ଖାଇଦଉ ସୋମବାରିଆ ଆଉ ମାଘ ମାସ ଆଉ ଏ ମାସ ତ ମନର। ଏପଟେ ସମସ୍ତଙ୍କର ଆଉ ଖାଉନା ବାପା କହିବେ ଆଇଁଷ ଖାଇବା ନା ସୋମବାରିଆ। ମନର ଧର ନ ପଡିଥିବ ଖାଇଦଉ ଆଉ ମନର ପହିଲେ ଆଉ।
ହାଲୋ
ହୁଁ ହୁଁ। ନାଇଁ ଭଲ ନା ଓଷାବାର କଲେ ଗୋଟେ। ଗୋଟେ ଗୋଟେ ବି ଇଏ କଣ କହିଲ ଫାଷ୍ଟିଂ କଲେ ବି ଦେହ ଝଡିବ। କାଇ ମ
ତବେ ଶାଶୁଘର ବୋହୂ ମାନେ ଓଷା କରିବା କଥା।
କିଏ କିଏ କହିଚି କୁହ କିଏ ଲେଖିଚି ଶାସ୍ତ୍ରଭବନେ, ସମସ୍ତେ ଓଷା କରିବା କଥା।
ଘରର ବୋହୂ ମାନେ କରିବା କଥା ନା ପ୍ରତିିବର୍ଷ ମୋ ଶାଶୁ ଶାଶୁ ଘରେ ମୋ ଶାଶୁ ମାନେ କିଏ କରନ୍ତିନି ସୁଦୁଷାବ୍ରତ। ଅମାବାସ୍ୟା ସେ ଏମାନେ ଏମାନେ ଏଇଟା କରନ୍ତିନି କେହି ତାଙ୍କର। ବହୁ ମାନେ ଆଇଲେ ସେ ଗୋଟେ ଗୋଟେ ବହୁ କନେ ଗୋଟେ ଗୋଟେ ବହୁ ସବୁ ଆଇଲେ ସେ କଲେ ସବୁ।
ଆମର ମୋ ଶାଶୁ ସବୁ ଓଷା କରନ୍ତି।
ନା ଆମର ସେମିତି ଏ ବାପା ଘର ସମୀତେ କରନ୍ତି। ଛୁଆ ପିଲା ଆମର ସବୁ ପ୍ରତ୍ୟେକ ଓଷା କରିବେ ଆମ ଘରେ ସବୁ କହିବେ ଶାଶୁୁର ବୋଉ ମାନେ ଲକ୍ଷ୍ମୀ ତମେ ସବୁ ଆଉ ଘରର ଲକ୍ଷ୍ମୀ ମାନେ କାହିଁ ଓଷା ଗୁରା କରିପାରି ସମୀତେ କରିବ। ବାଧ୍ୟ ନୁହେଁ କହିଦେବେ ତମେ ଇଚ୍ଛା ହେଲେ କର ନହେଲେ ନାଇଁ।
ନାଇଁ ମୋ ଶାଶୁ ସବୁବେଳେ କହିବେ ଓଷା ସବୁ କର ଖାଇ ପିଇକି କର ଉପାସେ କରନି।
ପିକି କର ସମତେ କହିବେ ସେ ପା ଖାଇବ ଉପାସେ କେହି ରୁହନା ମୁଁ ତ ମୋ ଶାଶୁ କମ୍ପିବ ତୁ କାଇଁ ଖାଉ ନା ଥଣ୍ଡା ଖାଇ ଥଣ୍ଡା ପିକି ମୁ
ସେ ଯୋଉ ଆମ ସେ ରହିପାରେନି ମୋର ଓଷା ସାବିତ୍ରୀ ବ୍ରଥାକୁ ବି ମୁଁ ଯାହେଲେ ଟିକେ ଖା ପାଣି ପିଏ ପଛିକା ପିଇଦିଏ ଦହି ପାଣି କରିକି। ମୁଁ ରହିପାରେନି ମୋ ମୁଣ୍ଡ ବିନ୍ଧିବ, ମୋ ମାନେ କମଜୋର ଫିଲ୍ କରେ ମୁଁ। ମୁଁ ହେଇଥିପାଇଁ ମୋ ଶାଶୁ କହିବେ ନାଇଁ ଓସା କର କିଛି ନାଇଁ ଦେହ ଖରାପ କରିକି ଓଷା କରନି। ଦେହ ଭଲ ଥାଉ ଓଷା କର। ହଁ ଯେହେତୁ ମୋ ଯାଆ ଟିକେ ତାଙ୍କର ଦେ ଅପରେସନ ହେଇଥିଲେ। ଏ ତାଙ୍କ ଦେହ କ ମଝିଆଙ୍କର ଅପରେସନ ହେଇଥିଲେ ସେ ତାଙ୍କର ଗୋଟେ ତାଙ୍କର ମେସିନି ଟେ ଲାଗିଚି ଭିତରେ। ସେ ଖାଆନ୍ତି ଯାହେଲେ ମେଡିସିନ ଖାଆନ୍ତି ବୋଲି। ଆଉ ବଡ ଯାହା ସିଏ ବି ଅ ଉପାସ ରହିପାରନ୍ତିନି କାରଣ ତାଙ୍କର ବି ହେଇ ପ୍ରୋବ୍ଲେମ ମାନେ ଅଣ୍ଟା ପ୍ରୋବଲେମ ମେଡିସିନ ଖାଆନ୍ତି ଆଉ ମୁଁ ଏକା ମୁଁ ରହିଲି ତାଙ୍କ କ ଦେଖାଦେଖି ମୁଁ ବି ଖାଏ ମୁଁ ଆଉ ମୁଁ ବି ସମ୍ଭାଳି ପାରେନି। ମୁଁ ଖାଇଦିଏ ଓଷା ମାନେ ସବୁ କରେ ଯାହା ଖାନ୍ତି ସେମାନେ ମୁଁ କରେ।
ନାଁ ଯୋଟା ଖାଇବା କଥା ଖାଇବ ମୁଁ ଆମର ସାଙ୍ଗ ସମସ୍ତେ ଖାନ୍ତି ମୁଁ କିଛି ଖାଏନି ମତେ କହିବେ ମରିଯିବୁ ବେଶୀ ଦିନି ଲାଷ୍ଟିଙ୍ଗି କରିବୁନି। ମୁଁ ସବୁ ବଛ ଖ ମି ସେ ମ ବେଶୀ କରନ୍ତିନି ଖାଲି ଅମ୍ୟାସା ପଞ୍ଚୁକ ପୋନେ ପୁର୍ନି ଦାରା ଖାଇ ଦିଅନ୍ତି ସବୁ। ସେ ବଡ ଓଷା ଏମିତି ସବୁ କରନ୍ତି ସେମାନେ।
ରହିପାଇଲେ ଭଲ ନା ଆଉ। ମୋର ଯୋଉମାନେ ମୋ ଭଉଣୀ ମାନେ ସେମାନେ ରହିପାରନ୍ତି ମୋର ଗୋଟେ ଭଉଣୀ ରହିପାରେନି। ଆଉ ଗୋଟେ ପୁଣି ରହିବ ହେମିତି ଉପାସ ରହିବ।
ମୁଁ ଖାଇବି ମତେ ନିଦେ ଆସିବନି ମେନ୍ ହେଲା ଗୋଟେ ପ୍ରୋବ୍ଲେମ ମୁଁ ଖାଇଲେ ମତେ ନିଦ ଆସିବନି।
ଖାଇଲେ ନିିଦ ଆସିବନି?
ନା ମୁଁ ଜାମାତ ରାତିରାତିି ଶୋଇମି ନି କିଏ ମରଥିବାସ ସେଟା ମୋ ଉପାସେ ରୁହେନି। ଆମ ଘରେ ଆଶଯ୍ୟ ଏ ସବୁ କହିବେ ଲୋକ ନ ଖାଇଲେ ନିଧେ ଆସେନି ଇଏ କହୁଛି ଖାଇଲେଣି ଯା ସିଆଡେ ମାନେ ମୁଁ ଯାହା ଖାଇବି ମତେ ନିଦ ଆସିବନି। ବ ସେଇ ବଡ ଓଷା ଭୋଗ ପାଇଦେଲି ମତେ ଆଉ ରାତି ଯାକେ ମୁଁ ଆଉ ଶୋଇନି।
ଓହୋ ତମେ ବଡ ଓଷାରେ ବି କିଛି ଖାଅନି କଣ ଉପାସ ତିନିଟା ସାରା।
ବଡ ଓଷା ତା ଦିନ ଡଙ୍ଗା ଭସା ତିନି ଦିନି ସଇକା ମୁଁ କିଛି ଖାଏନା ସେ ପଣା ଟିକେ ବୋଉ କରିଦିଏ ଥଣ୍ଡା ଫଣ୍ଡା ସେଇଟା ଖାଇକି ରହିବି ନ ହେଲେ ଜୁସ୍ ଫୁସ୍ ବନେଇଦେବେ। ମୁଁ ତ ଫଳମୂଳ ବି କିଛି ଖାଏନା ମତେ ଭଲ ଲାଗେନି ବୋଉ ତ ଡାଳିମ୍ବ ରସ ଏଇଟା ସବୁ ଗୋଳେଇକି ଦିଅନ୍ତିି ମୁଁ ଖାଇଦିଏ।
ହୁଁ ହୁଁ ତମେ ଯେମତି ରହୁଚି ମୁଁ ଜମା ରହିପାରିବିନି।
ନା ମୁଁ ଆଜି ମୁଁ ଫଳମୂଳ ଯୋଉ ଅମେଇଷା ଓଷା ହବ ସାବିତ୍ରୀ ଅମାବାସ୍ୟା। ଆଉ ସମେତେ ଖାଇବେ ମୁଁ ଖାଲି ଥଣ୍ଡା ପିଇବି ମତେ କହିବେ ସାଗୁ ମାଗୁ ଖା ମୁଁ କହିବି ସାଗୁ ମାଗୁ ଖାଇବିନି। ଖାଇବ କିଏ ମୋର ସେରା ତଣ୍ଟି ପାଖରେ ହାଳୁ ହାଳୁ ହଜମ ହବନି। ଯଦି ବା କୁହନ୍ତି ଭୋଗ ଟିକେ ପାନ୍ତି ସେ ଭୋଗ ଟିକେ ଯାହା ପାଇଥିବି ସେତିକି।
ହୁଁ ନାଇ ଭଲ ହେମତି ଯୋଉମାନେ ରହିପାରିବେ ଭଲ ପୁଣି କିନ୍ତୁ କଣ କହିଲ ଆଗକୁ ଦେହ ଖରାପ ହଉଛି ଏଇ ଉପାସ ରହିକି ତମ ଖାଇ ନବୁ ଏ ମାନେ।
ତା ଦିନକୁ ସକାଳୁ ପଖାଳ କରିଦେଇଥିମି ଦହି ରଖିଥିମି ଆଗୁଆ ଆଣିକି ଟିକେ ଆମ୍ବିଳା ଆମ୍ବିଳା ଲାଗୁଥିବ। ପଖାଳକୁ ଦହି ମୁୁ ଆଗୁଆ ମୁଁ ମାଗିକି ରଖି ଦହି ନା ଘରେ ଥିବ ମୁଁ ଦିଦିନିଆ ଦହି ରଖିଥିମି। ମୁଁ ଉଠିବି ଆଗେ କେହି ଉଠିନଥିବେ ମୁଁ ଠାକୁର ପୂଜା କରି ଗା ଉଠିକି ଆଗେ ଖାଇସାରିଥିବି।
ହଁ।
ଆମର ହସ ହସ କଥା କହିବେ ଉଠିକି ଆଗେ ଖାଇସାରିଛୁ ନା।
ନାଇଁ ଭଲ ନା ସେମିତି ଯଦି ରହୁଛ ରୁହ ଖାଇବା ବି ନିହାତି ଜରୁରୀ ନା।
ନାଆମ ଭୋରୁ ଉଠିକି କେହି କହିଲେ ଆମ ଗାଁରେ ଉଠି ନଥିବେ। ମୁଁ ଆଗେ ଉଠିକି ଗାଧେଇକି ଠାକୁର ପୂଜା ଛଅଟାରେ କୁହନ୍ତି କରନ୍ତି ତାପରେ କରନ୍ତିନି। ଆଉ ଛଅଟା ଠିକ ଛଅଟା ବାଜିବ ଠାକୁର ପୂଜା ଛଅଟା ଦଶ ଭିତରେ ମୁଁ ସାରିଦେଇକି ମୋ ହାତ ପ ପଖାଳ କରିଦେଇଥିବ ଦହିଥିବ ଯଦି ମୁଁ ଆଉ କିଛି ଦରକାର ନାହିଁ।
ଓହୋ।
ଦହି ମୋର ଥିନେ ଆରମ ସେ ଖାଲି ଦହି ନଗେଇକି ମୁଁ ପଖାଳ ଭାତ ଖାଇଦେମି ଗୋଳେଇକି।
ଅହୋ ନାଇଁ ଭଲ ନା ମାନେ କଣ କହିଲ? ଯଦି ନାଇଁ ତମ ଦେହ ଠିକ ରହୁଛି ବୋଲି ସେଟା କିଛି ଅସୁବିଧା ନାହିଁ। କିନ୍ତୁ ନ ଖାଇଲେ ବି ଠିକରେ ଏଇଟା ଆଗକୁ କଣ କହିଲ ଅସୁବିଧା ହବ। ଏମିତି କର ଓଷା କିଛି ନାହିଁ ଯଦି ତିନି ଦିନ ଯାଏ ଉପାସ ରହୁଛ ଏମିତି ରହିବନି।
ଏବେ କିଛି ନାହିଁ ବର୍ତ୍ତମାନ ବାହାରିବନି ଭବିଷ୍ୟତରେ ଟିକେ ହଉଛି ତମେ ଡକ୍ଟରଙ୍କୁ ବି ଟିକେ ପଚାରିବ। ସେମାନେ ବି କହିବେ କାରଣ ଆମର ଗୋଟେ ସେମିତି ହେଇଥିଲା। ସେ କହିଲେ ତା ଦେହ କଣ ଗୋଟେ ହେଇଥିଲା ଯେ ସେ କହିଲା ମତେ। କଣ ପାଇଁ ହେଲା ନା ଅତ୍ୟଧିକ ଉପାସେ ରହିଲେ। ଆଉ କଣ କଣ ପାଇଁନ ସିଏ ପା ଓଷାବ୍ରତ କରନ୍ତି। ଆଉ ମାନେ ଖାଇବା ବି ବହୁତ କଣ୍ଟ୍ରୋଲ। ସେଇଟା ତାଙ୍କର ଟିକେ ଯୋଉ ଉଁ ହୁଁ। ଦେହ ଖରାପ ହେଇଥିଲା ତ ହେଇଥି ଯୋଉ ମୁଁ ଜାଣିଥିଲି ତ ହେଇଥି ପାଇଁ କହୁଛି। ଏଇଟା ତଥାପି ଟିକେ ଧ୍ୟାନରେ ରଖିକି କର ଯାହା ହେଲେ ଟିକେ ମାନେ। ଯୋଉ ସେମିତି ପାଣି ଫାଣୀ ପିଇକି କରିବ। ମାନେ ଏମିତି ପୁରା ଉପାସ କରିବନି ଯୋଉ ପାଣି ପିଉଛୁ ଠିକ ଅଛି ପାଣି ପିଇକି ବି କରିବ। ଯୋଉ ଖାଡା ଉପାସ କରୁଛନ୍ତି ସମସ୍ତେ? ସେଇଟା କଣ କହିଲ ଆମର ବି ଯେତିକି ଦରକାର ପୁଣି ସେତିକି ମାନେ ଦେହକୁ ନ ପାଇଲେବି ଏ ଦି ଦିନି ଭିତରେ ବଡି ବି କମଜୋର ହେଇଯିବ ନା। ସେଇଟା ଯୋଗୁ ଦେଖ ଧ୍ୟାନ ଦେଇକି ଆଉ। କର ଖାଇ ପିଇକି କର ସବୁ ଓଷା କର। ଠାକୁର କହିଛନ୍ତି ମତେ ଧ୍ୟାନ ଦିଅ କିନ୍ତୁ ନିଜକୁ ବି ଧ୍ୟାନ ଦିଅ।
ହୁଁ।
ହଁ ହଉ ଆଉ। ଆଉ ପୁଅ କଣ ଖାଇଛ?
କ୍ୱା ଦାଏ ମୁଁ।
ହୁଁ ହୁଁ। ହଁ ହଉ ଆଉ। ହଉ ରଖୁଛି ପରେ କେତେବେଳେ କଥା